ହ
ଆଜ୍ଞା।
ହଁ ଆପଣଙ୍କୁ ମୋ କଥା ମାନେ ଶୁଭାଯାଉଛି ତ?
ଆଜ୍ଞା
ଆଉ ଆପଣ ଏବେ କଣ କରିୁଥିଲେ?
ଆପଣଙ୍କ କଥା ମାନେ ଭଲ ସେ ଶୁଭୁନି।
ଆଛା। ଆଉ କହିଲି ମୋ କାମ ଏବେ ସବୁ ସଇଲା ଡେଲି ରୋଟିନ ସବୁ ସାରିକି ଜଷ୍ଟ ଖାଇକି ଏବେ ଆସିଲି ଆଉ।
ଓ ମାନେ ଆପଣ ଜବ୍ କରନ୍ତି?
ନାଇଁ ନାଇଁ ମୁଁ ବି ଟେକ ଫାଇନାଲ ଇଅର। ଆପଣ?
ମୋର ଏଥର ପ୍ଲସ୍ ଥ୍ରୀ ଫାଇନାଲ୍ ଇୟର।
ଆଜ୍ଞା। ଆପଣ କଣ କରୁଛନ୍ତି କି ଏବେ?
ଆଜ୍ଞା?
ହଁ ଏବେ ଆପଣ କଣ କରୁଛନ୍ତି?
ଏବେ ଏବେ ହେଇ ମୁଁ କଥା ହଉଥିଲି ଜଣେ ମାନେ ସାଙ୍ଗଙ୍କ ସହ
ଆଉ ଘରେ ସବୁ କିଏ କିଏ?
ଘରେ ମା ବାବା ମୁଁ ଆଉ ମୋ ସାନ ଭାଇ। ଆଉ ଆପଣଙ୍କର?
ମାମା ଆଉ ମୁଁ ମୋ ଜେଜେର ଆଉ ଭାଇ।
ଓହୋ। ଆପଣ କଣ ମାନେ ହଷ୍ଟେଲରେ ରହୁଛନ୍ତି ନା ଘରେ ରହୁଛନ୍ତି?
ନାଇଁ ମୁଁ ହଷ୍ଟେଲରେ ରହେ ବଟ ଏବେ ମୁଁ ଛୁଟି ଅଛି ବୋଲି ଘରେ ଅଛି।
ଓହୋ ବିଟେକ କୋଉଠି ଏଇ ଭୁବନେଶ୍ଵରରେ କରୁଛନ୍ତି?
ଆଜ୍ଞା ଭୁବନେଶ୍ୱର ରେ। ଆପଣ ଚାଲଛି?
ଆଜ୍ଞା?
ଆପଣଙ୍କ ପ୍ଲସ୍ ଥ୍ରୀ କୋଉଠି?
ପ୍ଲସ୍ ଥ୍ରୀ ଶୈଳବେଳା ଓମେନ୍ସ ଅଟୋନୋମେନ୍ସ କଲେଜ। କଟକ ରେ ଜାଣିଛନ୍ତି?
ଆଜ୍ଞା।
ହୁଁ ହୁଁ।
ହଉ ସକାଳୁ ଖାଇବା କଣ କେମିତି?
ସକାଳେ ଏଇ ରୁଟି ଭଜା ଖାଇଥିଲି ଆଉ।
ଆଚ୍ଛା ଆଉ
ଆପଣଙ୍କ କଥା ମାନେ ଶୁଭୁନି କ୍ଲିୟରରେ ଶୁଭୁନି।
ମୁଁ ଏଥର ବୁଲାବୁଲି କରିବାକୁ କିଛି କୁଆଡ଼େ ଯାଇଥିଲେ କି ନାଇଁ ନାହିଁ ଯାଇନାହାନ୍ତି
ନାଇଁ ବୁଲାବୁଲି ସେମିତି କିଛି କରିବାକୁ ଯାଇନି ବାସ୍ ଖାଲି ସେଇଠି ତ ଆମର କଟକ ଚଣ୍ଡୀ ଅଛନ୍ତି ସେଇଠିକି ଯାଇଥିଲି। ଆଉ ଗଉଡ଼ଚଣ୍ଡୀ ମନ୍ଦିର ସେଇଠି ସେଇଠି ଯାଇଥିଲି ଆଉ ସେମିତି କୋଉଠି ଯାଇନି ଏଥର।
ତ ନେଷ୍ଟ୍ ତାପରେ ମୁଁ ଚ ତ ଟିକେ ମାନେ ଏମିତି ଇନଷ୍ଟାଗ୍ରାମରେ ଭିଡ଼ିଓ ହେଇକା ବି ବନାଏ ତ ସେ ପାଇଁ ବୁଲାବୁଲି କର ଚି ତ ଓଡ଼ିଶା ବହୁତ୍ ଜାଗା ବୁଲିଚି ଯେମିତି ପୁରୀ। ତାପରେ ଅଙ୍ଗା କୋରାପୁଟ୍ ସାଇଟ୍ ସେପଟ ସାଇଟ୍ ସବୁ ବୁଲିଚି ପ୍ରାଏ ତ ସେମିତି ବେଶୀ ତ ପାହାଡ଼ ଏରିଆ ହେଇକା ଭଲ ଲାଗେ ତ ସେଥିପାଇଁ ଆଉ।
ହୁଁ ହୁଁ ଭଲ ମାନେ ଏମିତି ଏକା ବୁଲନ୍ତି ନା ସାଙ୍ଗସାଥିଙ୍କ
ହଁ ନାଇଁ ଏକା ଏକା।
ଏକା ଭଲ ୱାନମ୍ୟାନ୍ ଆର୍ମି ଆଜ୍ଞା।
ସୋଲୋ ଟ୍ରାଭେଲର ଟାଇପ୍ ର।
ଭଲ।
ବାକି କି ସକାଳୁ ନିଜର ଫାଷ୍ଟ୍ ସକାଳୁ ଖାଇବ ତା
ଆପଣଙ୍କ କଥା କ୍ଲିୟରରେ ଶୁଭୁନି।
ତ ମୁଁ କହିଲି କି ସକାଳୁ ଉଠିକି ଯୋଉ ଖାଇବା ଖାଇବା ବାହର ଅଛି ଘରକୁ ଆସିଛି
ଆଜ୍ଞା।
ଏ ବାହାରେ ଆପାର୍ଟମେଣ୍ଟରେ ରହୁଚି ତ ସେ ସେଥିପାଇଁ ସେ ସବୁ ଜିନିଷ ନିଜେ ଖାଇବା ବନେଇବାକୁ ପଡ଼ିବ କାମ। ତ ସେମିତି ଯେତେବେଳେ ଛୁଟି ବୋଇଲେ ତ ଯାହା ଯେମିତି ବୁଲାବୁଲି କରିକି ଭିଡ଼ିଓ ବନାଏ ଅଛି ଅଛି ଆଉ।
ଭଲ ମାନେ ଆପଣଙ୍କୁ ଫାଙ୍କା ଆଜ୍ଞା।
ଆପଣଙ୍କ ସବୁ ଆପଣ କୁହନ୍ତୁ କୁହ
ମାନେ ମୁଁ କହିଲି କି ମାନେ ଫାଙ୍କା ଟାଇମ୍ ରେ କଣ କରିବାକୁ ଆପଣଙ୍କୁ ଭଲ ଲାଗେ?
ଫାଙ୍କା ଟାଇମ୍ ରେ ତ ମୁଁ ପ୍ରାୟେ ଟ୍ରାଭେଲିଙ୍ଗ୍ କରେ ତ ଏଇ ସବୁ କରେ ଆଉ।
ଅ ହଁ ମାନେ ଆପଣ କଣ୍ଟେଣ୍ଟ କ୍ରିଏଟର ଆଉ।
ହଁ ହଁ‌।
ଭଲ।
ଆ ଆପଣ
ଆଜ୍ଞା?
ଆପଣ ଫାଙ୍କା ଟାଇମ୍ ଫାଙ୍କା ଟାଇମରେ କଁ କ
ନାଇଁ ମୁଁ ଫାଙ୍କା ଟାଇମରେ ଏମିତି ଜଷ୍ଟ ମାନେ ପଢାପଢି କରିବାକୁ ଭଲ ଲାଗେ। ନହେଲେ ନାଇଁ କିଛି ଏମିତି ଚିତ୍ର କିଛି କରେ। ନହେଲେ ନାଇଁ ମାନେ ମୁଁ ମୁଁ ବେଶୀ ପ୍ରିଫର କରେ ଶୋଇ ପଡିିବାକୁ।
କାରଣ ସେମିତ ମୋର ତ ଏମିତି ମୁଁ ତ ଇଂଷ୍ଟା ଇଂଷ୍ଟା ଏଗୁଡା କିଛି ଚଲାଏନି ନା। ତ ତ ସେଇଥିପାଇଁ ମତେ ଭଲ ତାପରେ ବି ମୁଁ ଯେତବେଳେ ହଷ୍ଟେଲରେ ରହୁଚି ସେଠି ଫାଷ୍ଟ ତ କ୍ୟାଣ୍ଟିନରୁ ଖାଉଥିଲି ସେ ଖାଇବାଟା ଭଲ ଲାଗିଲାନି ଯେ ତାପରେ ସେ ଦିଦିଙ୍କ ସହିତ ମିଶିକି ରୋଷେଇ କଲି। ଆଉ ସିଏ ତାଙ୍କର ଏଥିରେ ପିଜି ସରିଗଲା ସେ ପଳେଇଲେ ତ ଏବେ ମ ତେ ହିଁ କରିବାକୁ ପଡୁଚି ତ ରୋଷେଇ କରିକି ପୁଣି କଲେଜ ଯାଅ। ତ ଆଉ ସେମିତି ଏତେ ଫୋନ ଚଲେଇବାକୁ ବି ମତେ ଏତେ ପସନ୍ଦ ନୁହଁ। ଆଉ ତାପରେ ସେମିତି ଆଉ।
କଣ?
କହିଲି ପୁରା ପୁରା ବିଜିି ସିଡ୍ୟୁଲ ପୁରା।
ହଁ ମତେ ଭଲ ଲାଗେ ନିଜକୁ ବିଜି ରଖିବା। ଯୋଉ କୁହନ୍ତିନି ଫାଙ୍କା ଦିମାଗ ଟା ମାନେ ସଇ ମାନର ଘର ବୋଲି ତ ସେଇଭଳିଆ।
ବି ଭଲ ସବୁଠୁ ଭଲ। ଆଛା ତ ଆପଣ ଏବେ ଆ ପରେ ପ୍ଲସ୍ ଥ୍ରି ପରେ କଣ କରିବେ କି ନା ସେମିତି କିଛି ପ୍ଲାନିଂ ନାହିଁ?
ପ୍ଲସ୍ ନାଇଁ ପ୍ଲାନିଂ ତ ରହିବ ନା ବିନା ପ୍ଲାନିଂରେ ଥୋଡ଼ିନା କିଛି କରିହବ? ଆଁ ପ୍ଲାନିଂ ତ ଆଜ୍ଞା?
ମୁଁ ସାଙ୍ଗ ସେଇ କଥା।
ହଁ ମାନେ ମୁଁ ବି ସେଇଥିପାଇଁ ମୋର ପ୍ଲସ୍ ଟୁ ସାଇନ୍ସ ଥିଲା ବିଜେପି ରେ।
ଆଚ୍ଛା ଆଚ୍ଛା।
ଧର ଆର୍ଟସ ହଁ ଆର୍ଟ୍ସସ ନେଲି ଏଇଥି ପାଇଁ ସିଭିଲ୍ ସର୍ଭିସ ରେ ଯିବାର ଇଚ୍ଛା ଅଛି। ତ ମୁଁ ଏଥର ଭାବିଥିଲି କି ମାନେ ମୋର ଥାର୍ଡ ଇୟର ସରିଲା ପରେ ମୁଁ ଟିକେ ଏମିତି ଅଳ୍ପ ବହୁତ ଟିକେ ଦେଖୁଚି। ତ ଥାର୍ଡ ଇୟର ସରିଲା ପରେ ଭାବିଥିଲି ଗୋଟେ ବର୍ଷ ଡ୍ରପ୍ ନେଇକି ପଢିକି ତାପ ବର୍ଷ ଏକ୍ଜାମ ଦେବି ମାନେ କି
ହଁ ହଁ।
ତେଇଶରେ ମୋର ସରିବ ତ ଦୁଇ ହଜାର ଅଠେଇଶ କୁ ମୁଁ ଏକ୍ଜାମ୍ ଦେବି କି ନ୍ତୁ ମତେ ଆମ ସେ ଏଚୋଡି ଆଉ ଅଲ ଗାଁ ମ୍ୟାମ୍ ସାର୍ ମାନେ କି ଏଥିରେ ବହୁତ କମ୍ପିଟିସନ ତ କି ତୁ ଗୋଟେ ବ୍ୟାକଅପ୍ ରଖିବାକୁ ପିଜି କରିଦେ।
ଆଜ୍ଞା ହଁ ହଁ ଏଇଟା ହିଁ ଭଲ ଗ୍ୟାପ ସାର୍ଟିଫିକେଟ ରେ ମେନ୍ସନ୍ ରହିବନି କି ଗ୍ୟାପ ଅଛି ଏଇଟା କଣ ପାଇଁ ଗ୍ୟାପ ସାର୍ଟିଫିକେଟ ମାଗି ପାରିବେ। ହଉ ସେଇଟା ବି ଭଲ।
ତ ସେଇଥିପାଇଁଁ ମାନେ ମୁଁ ବି ନିଜେ ଆଜ୍ଞା?
ମୁଁ କହିଲି ସିଭିଲ୍ ସର୍ଭିସ ବି ଭଲ ବହୁତ ଭଲ।
ହଁ ତ ମୁଁ ବି ସେଲେନି ନିଜେ ଏବେ ମାନେ କି କଣ କରିବି ମାନେ କାହା କଥା ଶୁଣିବି ଏପଟେ ପ୍ରିପାର୍ ମାନେ ପ୍ରିପାରେସନ୍ କରିବି ୟା ପାଇଁ ନହେଲେ ନାଇଁ କି ପିଜି କରିବି କି କଣ ମୁଁ ବି ନିଜେ ପୁରା ମାନେ କନଫ୍ୟୁଜନ୍ ରେ ଅଛି ଆଉ ତାପରେ ଆମର ତ ଏନିପି ଲାଗୁ ହେଲା। କିଏ କହୁଚନ୍ତି ଚାରି ବର୍ଷ କିଏ କହୁଚନ୍ତି ତିନି ବର୍ଷ ସେଥିରେ ବି ସେମ୍ତି।
ଆଜ୍ଞା ସେଇଟା ବି ମୋର ବି ସାଙ୍ଗମାନେ ବି ଏଥର କହୁଚନ୍ତି କି ଆ ପରବର୍ଷ ଠାରୁ ଚାରି ବର୍ଷ ହବ ବୋଲି ହେଇପାରେ।
ହଁ-ହଁ ନାଇଁ କି ଆମର ଏଇ ବର୍ଷ ଟା ହିଁ ଏନିପି ଲାଗୁ ହେଲା। ମାନେ ଆମେ ଏନିପି ହିସାବରେ ହିଁ ସବୁ ପଢୁଛୁ ତ ଆମ କଲେଜ୍ ବି ଯୋଉ ସିଲାବସ୍ ସେଥିରେ ମେନ୍ସନ୍ ଅଛି ଚାରି ବର୍ଷର ଚାରି ବର୍ଷର ଅଛି। କିନ୍ତୁ ମୁଁ ତ ମୋର ବି ଯୋଉମାନେ ଅଲଗା କଲେଜ୍ ରେ ଯୋଉ ସାଙ୍ଗମାନେ ପଢୁଚନ୍ତି ସେମାନଙ୍କୁ ସେ କଥା ସେଠି ସେମାନେ କହିଲେ କି ଚାରି ବର୍ଷ ଅଛି ଯଦି ତମେ ଚାହୁଁଚ ତିନି ବର୍ଷ କରିପାର ଯଦି ତମେ ପିଜି କରିବାକୁ ଚାହୁଁଚ ଦେନ୍ ତମେ ଚାରି ବର୍ଷ କରିବ। ମୁଁ ସେଇ କଥା ଆସିକି ପଚାରିଲି ମ୍ୟାମ୍ କୁ କି ଏମତି ମ୍ୟାମ୍ କହୁଚନ୍ତି ନାଇଁ ତମର ତିନି ବର୍ଷ। ଏବେ ଯୋଉ ଏଇଥର ଯୋଉ ପିଲାଙ୍କର ଆଡମିସନ୍ ହଉଚି ଏଇ ମାନଙ୍କର ହିଁ ଚାରି ବର୍ଷ।
ହଁ। ତ ଏଇ ମାନେ ଅଛନ୍ତି ତାଙ୍କର ହିଁ ଚାରି ବର୍ଷ ହବ।
ଚାରି ବର୍ଷର ହଁ କହୁଚନ୍ତି କଣ ହଉଚି ଠିକ୍ ଠିକଣା ନାଇଁ।
ତ କଲେଜ୍ ତ କଲେଜ୍ ର ଏଜୁକେସନ୍ ସିଷ୍ଟମ ତ ପୁରା କିଛି ତାଙ୍କର କଥାର ବି ଇଏ ନାହିଁ ସେଇଟା ହଉଚି ପ୍ରୋବ୍ଲେମ୍।
ହଁ।
ବାକି ଚାଲୁ ଭଲ କିନ୍ତୁ ଭଲ ବି ତା ବ୍ୟାକପ୍ ରଖିକି କିଛି ଗୋଟେ ଇଏ କରିବା ଟା ଭଲ ସବୁ।
ଭଲ ହୁଁ।
ହଁ। ତ ଏ
ମୁଁ କଣ ଭାବୁଚି କି ଆଜ୍ଞା।
ଆଜ୍ଞା କୁହନ୍ତୁ।
ନାଇଁ ଏଇଟା ଠିକ୍ କହିଲେ ଯେ ବ୍ୟାକଅପ୍ ରଖିଆକୁ ପୁଣି ଭାବୁଚି କି ଯଦି ପିଜି ଦି ବର୍ଷ କରିବି କାରଣ ମାନେ ଥାଏ ନା ଇଚ୍ଛା ଥାଏ କି ମତେ ଏତିକି ଏଜ୍ ଭିତରେ ହିଁ ଏଇ ଜବ୍ କରିବାର ଅଛି।
ଆଜ୍ଞା।
ତ ସେଇ ଡ଼ାଉଟ୍ ଲାଗୁଚି କି ମୁଁ ଯଦି ପିଜି ଦି ବର୍ଷ କରିବି ପୁଣି ତା ବର୍ଷ କରିବି ଯଦି ଫାଷ୍ଟ ଆଟେମ୍ଟରେ ନ ହୁଏ ପୁଣି ଏମ୍ତି ଏଜ୍ ଗଡି-ଗଡି ଯିବ ତ ସେ ଟା ଗୋଟେ ଏମ୍ତି ମନରେ ଆସ୍ଛି।
ହେଇଯିବ-ହେଇଯିବ ଏ ସେ ବେଶୀ ଟେନସନ୍ ହେଲେ ସେ ସବୁ ଇଏ ହୁଏ। ବେଶୀ ଟେନ୍ସନ୍ ନିଅନ୍ତୁନି ଆରାମ୍ ଚିଲ୍ ରେ ଚାଲ ବଢ଼ିଆ ହବ। ବାକି ଗଡସ୍ ପ୍ଲାନ୍ ତ ଅଛି ଆଉ ଚାଲିବ, ଠିକ୍ ହବ କିଛି ନାହିଁ।
ହଁ।
କି ଅଛି ଠିକ୍ ହେଇଯିବ, କିଛି ଟେନ୍ସନ୍
ଆଜ୍ଞା। ଆଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ପରେ
ଆଜ୍ଞା ହଉ ଆଉ ପଢ ହଉ ଠିକ ଅଛି ହଉ ବେଷ୍ଟ ଅଫ ଲକ୍। ଆଉ ଫ୍ୟୁଚର?
ଥ୍ୟାଙ୍କ ୟୁ।
ଠିକ୍ ଅଛି।
ହଉ ଠିକ୍ ଅଛି।
ରଖୁଛି।
ଆଜ୍ଞା।